ହଁ
ସେଇଆ ଥରେ କଣ ହେଇଛି କହିଲେ? ଆମେ ଶୁଭ ଓରିଆ ଜିନିଷ ବସୁ। ଆ ସେତବେଳକୁ ସେମାନେ ସବୁ ତୋଫାନଙ୍କ ବାବୁଙ୍କ ପାଖକୁ ଟ୍ଯୁସନ ଯାଉଥିଲେ। ଯାଉଥିଲି ତୋଫା ନାଇ ତାଙ୍କୁ ଟ୍ଯୁସନ କରନ୍ତି ଆମେ ମନ୍ଦେଙ୍କ ପାଖୁ ଟ୍ଯୁସନ ଯାଉ ଥରେ ଏମିତି ହେଇଛି ନା କଣ ହେଇଛି ଆମେ ସବୁ ବସିଛୁ। ଶୁଭର ମୋର ଭଲସେ ପଢା ପଢ଼ି କରୁ ସେ ସେ ଗୋଟେ ଗୋଟେ ବହି ନିଏ ମୁଁ ସେ ଯୋଉ ବୋହି ଟା ନେଇଥିବ ମୁଁ ନେଇନଥିବି ମୁଁ ଯୋଉ ବୋହି ଟା ନେଇଥିଲି ସେ ନେଇନଥିବ ଆମେ ଏମତି ଅ ମାନେ ଅଦଳ ବଦଳ କରିକି ବହିବୁ। ଆମେ କଣ ସବୁ ସବୁ ପିଲା ସେମିତି ନିଅନ୍ତି କୁଠି ଅଦଳ ବଦଳ କରିକି ପଢାପଢ଼ି କରୁ। ମାନେ ଘରେ ଥିବ ବହି କିନ୍ତୁ ଏତେ ବହି କି
ବହି କିଏ ନବ ହଁ ଯିଏ ପାଖରେ ବସିଛି ଅଧା ଅଧା ସିଏ ଅଧା ବହି ମୁଁ ଅଧା ବହି
ହଁ ଆମେ ସାଂସ୍ ସଂସ୍କୃତି ବହି ଟା ସମସ୍ତେ ନେଇ ହେ ଯାଇଛି ଆଉ ଅଲଗା ଗଣିତ ହଉ କିମ୍ବା ଇତିହାସ ହଉ କିମ୍ବା ଓଡିଆ ହଉ କିମ୍ବା ଇଂରାଜୀ ହଉ ସବୁ ଆମେ ଏମିତି ଭାଗ ଭାଗ କରିକି ନେଇଥାଉ। ନେଇକି ଯାଇଛୁ ଥରେ କଣ ହେଇଛି ନା ଏମିତି ଛୁଟି ହେଇଯାଇଛି ସ୍କୁଲ ଚାରିଟା ବେଳ ଆମେ ଆସୁଛୁ ଶୁଭ ମତେ ଭାବୁଛି ମୁଁ ବୋଧେ ଆଗୁଆ ଆଗୁଆ ଯାଇଛି। ମାନେ ମୁଁ ଶୁଭ ଭାବିଛି ମୁଁ ବଧେ ପଛରେ ଅଛି ଶୁଭ ତାର ଆଗୁଆ ଆଗୁଆ ଯାଇଛି। ମୁଁ ମୋର କୁନି କୁନି ମୁଁ ସାହେବା ମାମୁନି ଆଗୁଆ ଆଗୁଆ ଯାଇଛି ଶୁଭ ଭାବିଛି କି ଏ ଲିଜା ବୋଧେ ପଛରେ ଅଛି ନିଜେ ଆସିବ ଉଁ- ସେ ତାର ପଛକୁ ନେଇକି ନା- ହଁ ସେ ତାର ପଛୁକୁ ନେଇକି ଯଉ କାହାର ଗୋଟେ ହାତ ଧରିଥିଲା କାହାର ଗୋଟେ ହାତ ଧରିଥିଲା ଆ- ପଛୁକୁ ନେଇକି ସେ ଭାବୁଚି ଆଉ ମୁଁ ବୋଧେ ଆସିବି ସିଏ ଆ- ମାନେ ପଣ୍ଡା ସାର୍ ଙ୍କ ପଣ୍ଡା ସାର୍ ଙ୍କ ପେଟକୁ ଏମିତିି ଏମିତି ଏମିତି ହାତରେ ଇଏ କରୁଚି ସାର୍ ତ ଯେ- ସାରଙ୍କ ଠିଆ ହବା ଢଙ୍ଗ ଟା ତ ପୁରା ନିଆରା। ସାର୍ ଠିଆ‌ହେଇଥିବେ ହାତ ପଛ ବି ହାତକୁ ଦିଟାଙ୍କ ଯୋଡିକି ପଛ ପଟକୁ କରିକି ଠିଆ ହେଇଥାନ୍ତି। ସାର୍ ତାଙ୍କର ଠିଆ ହେଇକି କିଛି କହୁନାହା ସାର୍ ତାଙ୍କର ଠିଆ କିଛି ହଉନାହାନ୍ତି ସାର୍ ତାଙ୍କର ଠିଆ ହେଇଚନ୍ତି ସେ କେତେ ସମୟ ପରେ ତାପରେ କେତେ ସମୟ ପରେ ଏମିତି- ଏମିତି କଲା ଭିତରେ ମୁଁ କହିଲି ଇଏ କଣ ଏମିତି କଣ ହଉଚି। ତାପରେ ଆମେ ସବୁ ଠିଆ ହେଇକି ପୁରା ଆଶ୍ଚର୍ଯ୍ୟ କଣ ଏମିତି ହେଲେ ସବୁ କଣ ବୁଝେଇ ତାପରେ ଆମେ ଶୁଭ- ଶୁଭ -ଶୁଭ କୁ ଡା ଆରେ ହେଇ ତୁ ଯଦି ଏଠି ତାହେଲେ ମୁଁ କାହାକୁ ଡାକୁଚି। ଦେଖିଲା ବେଳକୁ ସାର୍ ତା ପଛ ପଟେ ଠିଆ ହେଇଚନ୍ତି ସାର୍ କହୁଚନ୍ତି କହୁଚନ୍ତି ଟିକେ ବାଟ ଦେଖିକି ଚାଲ। ଆଗେ ଟିକେ ଦେଖିକି ଚାଲ ବାଟ। ଆଉ ଲୋକ ଫୋକ କିଏ କଣ ଠିଆ ହେଇଚନ୍ତି ଟିକେ ଦେଖ ଟିକେ। ତାପରେ ସେ ସେଦିନ ପଳେଇଆଇଲେ ସେଦିନ ଯଉ ମଜା। କେତେ ମଜା ହେଇଚି।
ହଁ ପ୍ରବଳ ମଜା ପଣ୍ଡା ସାର୍ ଙ୍କ ଯଉ କଥା ସେ କହିବେ ମାନେ ପୁରା ବେଜିତ୍ ଭଳିଆ ଲାଗିବ। ସାର୍ କହିଲେ ସାର୍ ବଢିଆ କିନ୍ତୁ ପାଠ ପଢ଼ାନ୍ତି ସାର୍ ସାଂସ୍କ୍ରିଟ୍ ଯଉ ପଢାନ୍ତି ପୁରା ବଢିଆ ଲାଗେ।
ଆମେ ତ ନାଇନ୍ଥ୍ କ୍ଲାସ୍ ରେ ବହେ ମଜା କରିଚୁ ଆମର ଆମେ ତଳ ରୁମ୍ ରେ ବସୁ ଉପରୁ ଆସିକି ତଳ ଦୋଳି ରେ ବସିଲୁ ଯେତିକି ଦିନି ପାଇଁ ବସ୍ ଆମେ ସାର୍ ଙ୍କୁ ବହେ ଚିଡେଇଚୁ କିନ୍ତୁ ଆମ କ୍ଲାସ୍ ରୁ ରେ ଲାଇବ୍ରେରୀରୁୁ ସାର୍ ସେଇଠି କ କରନ୍ତି ସାର୍ ଟିକେ ଖରାବେଳେ ଖାଇକି ଟିକେ ଶୋଇ ପଡନ୍ତି ତାଙ୍କର କୌଣସି କ୍ଲାସ୍ ନଥାଏ ଆଉ ଯାହା ବି କ୍ଲାସ୍ ଥାଏ ରିସେସ୍ ପରେ ଆମର ଚେଞ୍ଜ୍ ହେଇଗଲା ରିସେସ୍ ପରେ ଫାଷ୍ଟେ ଅଷ୍ଟମ‌ ଛୁ ଛୁଆଙ୍କର ଥିବ ହିନ୍ଦୀ ଆଉ ସୁ- ସାଂସ୍କ୍ରିଟ୍ ତାପରେ ନାଇନ୍ଥ୍ ପିଲାଙ୍କର ନା ତାପରେ ଟେନ୍ଥ୍ ପିଲାଙ୍କର ସବା ଲାଷ୍ଟ୍ ଥିବ ଆମ ନାଇନ୍ଥ୍ ପିଲାଙ୍କର।
ହଁ।
ସାର୍ ଶୋଇପଡନ୍ତି ଟିକେ ଲା- ଆମେ ସାର୍ ଙ୍କୁ କହି ଚିଡୁ ଝରକା ପଡେ ଯାଇକି ସାର୍ ଚିଲେଇ ଦଉ ଛୁଆ ପୁଅପିଲା ଛୁଆଙ୍କୁ ଏମିତି ଚିଲେଇ ଦେବେ ସାର୍ ଏମିତି ଚିଡ଼ିକି ଆସିବେ ବହେ ମଜା କିନ୍ତୁ
ନାଇଁ କିନ୍ତୁ ସବୁ ସାର୍ ଆମର ବଢିଆ କାଇଁ ଉମେଶ୍ ସାର୍ ଯଉ ପାଠ ପଢାନ୍ତି ଉମେଶ୍ ସାର୍
ଉମେଶ୍ ସାର୍ ଭଲ ପାଠ ପଢାନ୍ତି ସିଏ ସେମିତି ସିନା ମଜା କରନ୍ତି କିନ୍ତୁ ସିଏ ଯଉ ପାଠ୍ ଠ ଗୁଟେ ଦେଇଥିଲେ ସେଇ ପାଠ ଗୁଡା ଆଗେ ମୁଖସ୍ଥ ଥିବ।
ହଁ ସତକଥା ସେଇ ପାଠ ଗୁଡାକ ମୁଖସ୍ତ ଥିବ ଯାହା କହିଲ।
ହୁଁ ସେଇ ମୋର ଅ ତ ମାନେ ରବି ସାର୍ ଏତେ ଭଲ ହିଁ ମାନେ ପଢେଇ ପାରିଲେନି ଯୋଉ ଇଏ। କଣ କହିଲ ହିଷ୍ଟ୍ରି ଜୋଗ୍ରାଫି ଇତିହାସ ପଢଉଥିଲେ ଇତିହାସ ଏତେ ଭଲ ପଢେଇ ପାରିଲେନି। କିନ୍ତୁ ନବମରେ ଇତିହାସରେ ଆମେ ସବୁ ପୁରା ଭଲ ରଖିଲୁ। ସାର୍ ବହୁତ୍ ଭଲ ପଢ଼ାନ୍ତି ଇଂଲିଶ୍ ସାର୍ ସବୁ ପଳାଏ ଆଖି ଯୋଉ ଗୋଟି ଗୋଟି କରିକି। ବ୍ଲାକ୍ ବୋର୍ଡ ରେ ଲେଖିବେ ଆମେ ତାକୁ ଲେଖିବୁ ନୋଟ କରିବୁ ତାକୁ ବହେ ଘୋଷିବୁ ଯାଇକି ଘରେ। ଆ ନ ଘୋଷିଲେ ତ ମାଡ ମାଡ ଗୋ
ହଁ ସେଇତ ଆମ ମାନଙ୍କୁ ସାର ଏମିତି କରନ୍ତି। ଆମ ବେଳକୁ ଦଳ କରିଦିଅନ୍ତି ମାନେ ପୁଅ ପିଲାଙ୍କର ଗୋଟେ ଦଳ ଝିଅ ପିଲାଙ୍କର ଗୋଟେ ଦଳ ଶନିବାରିଆ ଆମର ଏମି ତି ସବୁ ହବ ଶନିବାରଆ ସାର୍ ମଦନ ସାର୍ ପ୍ରଥମେ ଆସିକି ଇଂଲିଶ ମାନେ ଦରଖାସ୍ତ ଆଉ ରଚନା ଦେଖି ଦେବେ ସିଗ୍ ନେଚର ମାରିଦେବେ। ଆ ଦସ୍ତଖତ କରିକି ତାପରେ ଆଉ କଣ ପଢାପଢି ତାଙ୍କର କରିବା କଥା କରିକି ନହେଲେ ସାର୍ ଏମିତି ବସିକି ଆମ ଆମର ପାଠ ପଢିକି ସାର୍ ତାଙ୍କର ପଳାନ୍ତି। ତାଙ୍କର ଗୋଟେ ପିଢିୟରସ୍‌ଅଦିକ୍ କରେଇବେ ପଳେଇବେ। ତାପରେ ଆସିବେ ହେଡ ସାର୍ ହେଡ ସାର୍ ଓଡିଆ ପଢାନ୍ତି ଓଡିଆ ପଢେଇ ଏ ସେଇ ଗ୍ରାମାର ଫ୍ରାମାର ଟିକେ ନାକୁ ପଢେଇ ଦିଅନ୍ତି। ପଢେଇକି ସିଏ ବି ଶନିବାର ଏ ତ କିଛି ପଢାନ୍ତିନି ତାପରେ ଆସିବି ଉମେଶ ସାର୍। ଉମେଶ ସାର୍ ଆସିବେ ତା ପୂର୍ବରୁ କହି ନେଇ ଥିବେ ଯାହା ସବୁ ପାଠ ପଢା ହେଇ ଥିବ ଆଉ ସବୁ ଶନିିବାରେ ଆମେ ଆମର ପଢିକି ସବୁ ଯାଇଥିବୁ ମାନେ ତୁ ସବୁ ଇତିହାସ ହଉ ଭୂଗୋଳ ହଉ ସବୁ ପଢିକି ଯିବାକୁ ପଡିବ ରାଜନୀତି ବି ବିଜ୍ଞାନ ଆଉ ଅର୍ଥଶାସ୍ତ୍ର ଏତେ ନୁହଁ ଅର୍ଥନୀତି ଏତେ ନୁହେଁ କିନ୍ତୁ ଏଇ ଦି ଟାଙ୍କୁ ବେଶୀ ଫୋକସ କରନ୍ତି।
ହଁ ଟେଷ୍ଟ ପେପରେ କୁହନ୍ତି ଘୋସିକି ଆସିବା ପାଇଁ ଡାକନ୍ତି ସବୁ ସଟ୍ କୋଶ୍ଚିନ୍ ପଚାରନ୍ତି ଟେ ସେ ପଡକୁ ଆମର ତ ନାଇଣ୍ଟିରେ ପୁରା ସେଟ୍ ସାଟ୍ ଦେଇଥିଲେ ସେ ସବୁଆଙ୍କ।
ହୁଁ।
ହାଲୋ।
ସିଏ। ସେଆକୁ ଦିଟା ଦଳ କରିଦେବେ ବ୍ଲାକ୍ ମାନେ କଳାପଟାରେ ଲେଖିଦେବେ। ପୁଅ ପିଲାଙ୍କର ପୁଅ ଲେଖାହବ ପୁଅ ଏପଟେ ଲେଖାହବ ଝିଅ। ପଚାରିବେ ପ ପ୍ରଶ୍ନ ପଚାରିବେ ମାନେ ପୁଅ ପିଲାଙ୍କୁ ଗୋଟେ କୋଉ ପ୍ରଶ ପ୍ରଶ୍ନ ପଚାରିବେ ଝିଅ ପିଲାଙ୍କୁ ଗୋଟେ ପ୍ରଶ୍ନ ପଚାରିବେ ପୁଅ ପିଲା ଏଥର ପୁଅ ପିଲାଙ୍କୁ ଗୋଟେ ପ୍ରଶ୍ନ ପଚାରିଲେ ପୁଅ ପିଲା ହାତ ଟେକିବେ ତାଙ୍କ ଭିତରୁ ହାତ ଟେକିଲେ କେହି କାହା ମୁହଁ କୁ ଅନେଇ ବେନି କେହି କାହା ମୁହଁ କୁ ଅନେଇବେନି କି କେହି କାହାକୁ କହିବେନି। ଆଉ ଯିଏ କହିବ ସେ ପାଞ୍ଚଟା କୋଶ୍ଚିନି ମାନେ ପା ପାଞ୍ଚଟା ପ୍ରଶ୍ନର ଉତ୍ତର ଦବ ଆଉ ଯଦି ନ ଉତର ଦେଇପାରିବି ଶହେ ଥର ଉଠ ବସ୍‌ ହେବ। ଏମତି ହୁଏ ଆମକୁ ପଚାରନ୍ତି ଯୋଉ- ରାଜ୍ୟର ରାଜଧାନୀ ଆଉ ସବୁ କେନ୍ଦ୍ର ଶାସି ତ ଅଞ୍ଚଳ ସେଗୁଡାକ ସବୁ ପଚାରନ୍ତି ହଁ ନବମ କ୍ଲାସ ବିଷୟଉଡ଼ା ସବୁ ଅଛି। ସେରା ସବୁ ପଚାରନ୍ତି ପଚାରନ୍ତି ଯେତେବେଳେ ସେ ପଚାରିବେ ପଚାରିକି କଣ କରିବେ ନା ସବୁ ବ୍ଲାକ୍ ମାନେ କଳାପଟାରେ ଲେଖିବେ। ଧର ପୁଅ ପିଲା ଯଦି ନ କହିପାରିଲେ ତାଙ୍କର ତାଙ୍କ ଉପରେ ଗୋଟିଏ। ହେରା ଗୋଟିଏ ବୋଝ ଖାଇଲେ। ଆଉ ଯଦି ଝିଅ ପିଲା ନ କହି ପାରିଲେ ସିଏ ଗୋଟିଏ ବୋଝ ଖାଇଲେ ଏମିତି ସବୁ। ଆମ ଝିଅ ପିଲା ସବୁ ମୁଖସ୍ତ କରିଦେଇ ପଳେଇଚନ୍ତି। ମାନେ ଏମିତି ମୁଖସ୍ତ ମାନେ ସାରଙ୍କ ମୁଁ। ପ୍ରଶ୍ନ ସରିନଥିବ ଆମର ଉତ୍ତର ବାହାରିବଣି ପାଟିରୁ ଏମିତି। ସାର ପୁରା ମାନେ ଅଲଗା ପ୍ରକାର ଯୋଉ ବଢିଆ ମଜା ହୁଏ। ଶନିବାରେ ତ ବଢିଆ ମଜା ହୁଏ। ଆଉ ଆମର ଦଶମ।
ଝିଅ ପିଲା ଆଉ ପୁଅ ପିଲା ଙ୍କ ଟିମ କରିଦେବେ, ପ୍ରାଇଜ ରଖିବେ ଯାହା ହେଲେ ବି ଗୋଟେ। ପେନ୍ ପ୍ରାଇଜ ରଖିବେ, ନହେଲେ କିଛି ନା କିଛି ଗୋଟେ ପ୍ରାଇଜ ରଖିବେ।
ଆଚ୍ଛା।
କହିବେ ସମସ୍ତେ କହିବେ ଆନ୍ସର, ଝିଅ ପିଲା କହିବେ ପୁଅ ପିଲା କହିବେ ସେମାନଙ୍କ ଭି। ସେଥିରୁ ଯୋଉ ମାନେ ବେଷ୍ଟ ଯୋଉ ଝିଅ ପିଲା ଟା କି ପୁଅ ପିଲାଟା। ସେ ଦି ଜଣଙ୍କୁ ପୁଣି ଡାକିବେ, ପୁଣି ସେ ଦି ଜଣ ଭିତରେ କୁଇଜ୍ କମ୍ପିଟିସନ ହବ। ଯିଏ ଭଲ ରଖିବ, ତାକୁ ଗୋଟେ ପେନ୍ ମିଳିବ।
ବଢିଆ।
ହୁଁ, ଆମର ଏମିତି କରନ୍ତି।
ହଁ, ଆମ ବେଳେ ଆମ ବେଳେ ଏମିତି ନଥିଲା କାଠିଆ ସାର୍ ତାଙ୍କୁ ଧରନ୍ତିନି କି?
ନା ଆମ ବେଳେ ଏମିତି ନଥିଲା। ଆମ ବଳୁ ଥରେ ମନେ ଅଛି। ମୁଁ ଯେତବଳେ ମୁଁ ଯେତବଳେ। କୋଉ କ୍ଲାସ? ଦଶମ କ୍ଲାସ ରେ ଥିଲି, ମାନେ ନୂଆ ନୂଆ ଦଶମ ହେଇଚି ଆମର। ସ୍କୁଲରେ ସୁରଭି ମାନେ ସୁରଭି ମାନେ ସୁରଭି ର ଯୋଉ ବ୍ଲକ ଲେବୁଲ। ଯିବା ପାଇଁ ଅଲଗା ସ୍କୁଲ କୁ ଯିବା ପାଇଁ ଆଗେ ସ୍କୁଲରେ ଆମର ଗୋଟେ ପରୀକ୍ଷା ହୁଏନି କି?
ସ୍କୁଲ ରେ ଗୋଟେ ହୁଏ। ହୁଁ।
ହଁ, ସେଇ ସ୍କୁଲ ରେ ଆମର ଯୋଉଟା ପରୀକ୍ଷା ହଉଥିଲା, ମତେ ଜିକେରେ କେହି ପିଲା ନଥିଲେ। ହୁଁ, ମତେ ସାର୍ କହିଲେ ନେଇଯାଉନୁ ମୁଁ କହିଲି ହଉ ନେଇଯିବି କଣ ଅଛି। ମୁଁ ପରୀକ୍ଷା ଗୋଟେ ଦେଇଦେବି ଆଉ। ନେଇଯାଇଚି ପରୀକ୍ଷା। ଫେରେ ମାନେ ଆମେ ଜମା ତିନି ଜଣ ଅଛୁ। ଛୁଆ ନେଇଥିଲି। ତିନି ଜଣ ଛୁଆଙ୍କର ମାର୍କ ପୁରା ସମାନ ରହିଲା। ସମାନ ରହିଲା ମାନେ ତାପରେ ସାର କଣ କରିବେ ତିନି ଜଣ ଛୁଆଙ୍କର। ସମାନ ରହିଲାନି ତାପରେ କଣ କଲେ ନା ପଚାରିଲେ ସବୁ ପାଠ ପଚାରିଲେ। ପାଠ ମାନେ ସେଇ ଜିକେ ଉପରେ ପଚାରିଲେ। ହଁ ପୁରୁଣା ପୁରୁଣା ସବୁ ଜିନିଷ ପଚାରିଲେ। ପଚାରିଲେ ମତେ ପଚାରିଲେ। ଆଉ ରୁଖାର ମାନେ କଣ? ମୁଁ କହିଲି ସାର ର କାରଣ ମୁଁ। ବୋହୂ ଟିଉସନ ଯାଇଚି ତାର ଓଡିଆ। ବଢିଆ ପଢାନ୍ତି। ଓଡିଆ ସବୁ ଭଲ ଭଲ ଅ ଶବ୍ଦ ଗୁଡା ବି ସାର୍ କୁହନ୍ତି। ସାର୍ ଆମୁକୁ କହିି। ରୁଖା ମାନେ କଣ କହିଲୁ? ସେ ଯୋଉ ଦୀପ ଯୋଉ ଥୁଅନ୍ତି ଯୋଉ ଷ୍ଟାଣ୍ଡ ଉପରେ।
ଦୀପ ଗୋଟେ ରଖନ୍ତିନି କାଠର ଗୋଟେ ହେଇଥିବ। ମାନେ ଷ୍ଟାଣ୍ଡ ଭଳିଆ ଦିପ ରଖିବା ପାଇଁ। ହଁ, ହଁ। ତାଙ୍କୁ କୁହନ୍ତି ରୁଖା।
ହୁଁ।
ତାକୁ ହିଁ କୁହନ୍ତି ରୁଖା, ତ ସେଇଟାକୁ ପଚାରି। ମତେ ପଚ ଆ ମାନେ ସେ ଦବୁ ଅ ମାନେ ପିଲା କି କହିପାରିଲେନି। ପୁଣି ଆମର ମୁଁ ସବୁ ପିଲା ବସିଥିଲେ ସବୁ ପିଲା ଅଷ୍ଟମ ନବମ ଦଶମ ସବୁ ପିଲା ବସିଥିଲେ। ବସିଥିଲି ସାର୍ ପଚାରିଲେ ଭୁଖା କାହାକୁ କୁହାଯାଏ? ମୁଁ ହାତ ଟେକିଲି। ତାର ମତେ ପଚାରିଲେ କହିଲେ ଆଉ କାହାକୁ କହିଲ ମୁଁ କହିି ସା ଆଉ ଦୀପ ଯୋଉ ଦୀପର ଗୋଟୋ ଷ୍ଟାଣ୍ଡ ଥିବ ଟେ କାଠର ସେଇଟା ସାର୍ ସେଠ ତାଳି ମାଇଲେ କହିଲେ ଯାହା ହଉ କିଏ ଗୋଟେ ଛୁଆ ତହଲେ କହି ପାଇଲା ତାପରେ ଆଉ ଗୋଟେ ଦୁ ପାଖ ପଚାରିଥିଲେ ଗୋଟେ ଉଲୁଣି ପଚାରିଥିଲେ ଆଉ ଗୋଟେ ସିନ୍ଧୁକ ହଁ ସିନ୍ଧୁକ ପଚାରିଥିଲେ ଆଉ ଗୋଟେ ସୁନୁ ସୁନୁ ଆଡି ବି ପଚାରିଥିଲେ।
ହ ସୁଲୁୱାଡି।
ସୁନୁ ଗାଡି ମାନେ କଣ କହିଲ ସାଇକେଲ।
ଓହୋ।
ସାଇକେଲ ର ସାଇକେଲ ର ଓଡିଆ ଟା ହଉଛି ସୁନୁଗାଡି!
ସୁନୁବାଡି।
ହଁ ସାର୍ କୁହନ୍ତି ଆ ସୁନୁ ଗାଡି ସାରଙ୍କର ବି ବଢିଆ ତାଙ୍କର ବି ବଢିଆ ବଢିଆ ବହି ଅଛି ତାର ଗୋଟେ ଲେଖିଥିଲେ ମରିଚିକା ମୁଁ ସେଟା ପଢିଚି। ବଢିଆ ଲାଗେ। ଆମ ସ୍କୁଲ ର ଗୋଟେ ମ୍ୟାଗାଜିନ୍ ପେପର ଅଛି। ତା ନାଁ ହଉଛି କାଶ କଣ୍ଡି ସେଇଥିରେ ସବୁ ଆସେ ହଁ।
ସାର୍ ବି ଲେଖିଛନ୍ତି କି ଆଉରି କେତେ ଗୁଡିଏ ବହି ଲେଖିଛନ୍ତି ଲାଇବ୍ରେରୀରେ ଅଛି ତାଙ୍କ ବ।
ହଁ ଟାଇମ ହେଇନି ସାରଙ୍କର କେବଳ ମରିଚଟା ପଢିଛି ଆଉ ଗୋଟେ ମାତାଜୀ ମାଙ୍କ ପାଖରେ ଗୋଟେ ବହି ଥିଲା ଅ ମାନେ କାଠେଶର ମାନେ ବହି ଗୋଟେ ମାନେ ତାଙ୍କ ନିଜ ଯେତିକ ଲେଖିଛନ୍ତି ସବୁ ଓଡିଆ ଫୋଡିଆ ସବୁ ସେଉ ସବୁ ଲେଖିକି ସିଏ ଇଏ କରଛନ୍ତି ମାନେ କଣ କହିଲା ଉ ସବୁ ମାନେ ବିକ୍ରି କରୁଥିଲେ। ସେ ବହି ଗୋଟା ବୋଧେ ପାଞ୍ଚ ଟଙ୍କା ନା ଦଶ ଟଙ୍କା ଥିଲା ସେ ମାନେ ସେ ବେଳରେ। ମାନେ ବହୁତ ପୁରୁଣା ବହି ସେଟା ସେଥିରେ ବି ବଢିଆ ବଢିଆ ମାନେ ଥିଲା କବି ଥିଲା ମାନେ କବିତା ଥିଲା ଏକାଙ୍କିକା ଥିଲା। ଆଉ ଗଳ୍ପ ବି ଥିଲା ସବୁ ଥିଲା ବଢିଆ ବଢିଆ ବିଷୟ ସବୁଥିଲା। ମୁଁ ଆଉ ଗୋଟେ ଦିଟା ବଧେ ପଢିଛି ବେଶୀ ପଢି ପାରୁନି ଗୋଟେ ଦିଟା ପଢିଛି। ବଢିଆ ଲାଗିଥିଲା ସାରଙ୍କର ସବୁ।
ଆଉ ଏବେ ତ ଯୋଉ ବହି ଗୁଡାକ ପିଲାଙ୍କର ବାହାରଛି ଏଇ କ୍ଲାସ ଗୋଟେ
ନା ନା ସେମିତି ସେମିତି ସେମିତି ସେମିତି କରନା। ଏମିତି କୁହାକୁହି ନାଇଁ ଆଉ ଯୋଉ ସାର୍ ବହୁତ ବଢିଆ ବଢିଆ ଲେଖନ୍ତି। ଆଉ ତୋଫାନୁହେ ବି ଲେଖିଥିଲେ ଗୋଟେ ଦିଟା ଗୋଟେ ମାନବ ଉପରେ ବି ଲେଖିଥିଲେ। ତୋଫାନ ଏଇ ଦଶମ ମୁଁ ଆମେ ସେତେବଳୁ ଦଶମରେ ପଢୁଥିଲୁ। ମୁଁ ବାହାରିଥିଲା କାଶଦଣ୍ଡିରେ ମାନବ ଉପରେ ଲେଖିଥିଲେ ମାନବ ନବମ ଵିଆସରେ
ହୁଁ ଆଜ୍ଞା ଆଜ୍ଞା।
ହୁଁ ସିଏ ଦଶମ ଆମେ ପଢିଥିଲୁ ବାହାରିଥିଲେ ଆମେ ପଢିଥିଲୁ ସେ ବିଷୟ ଟା ମାନେ ସେ ଗୋଟେ କବିତା ଟାଇପରେ ଲେଗିଥିଲେ ଛୋଟିଆ କବିକାଟେ
ହୁଁ
ହଁ ଲେଖିଦେଲେ ବଢ଼ିଆ ଲାଗୁଥିଲା ସେଟା।